ହ୍ୟାଲୋ ହଁ।
ହଁ କେମିତି ଅଛନ୍ତିଛନ୍ତି?
ହଁ ଭଲ ଅଛି ତମେ?
ହଁ ମୁଁ ବି ବହୁତ ଭଲ ଅଛି। ଆପଣ ଏ ପଢାପଢି କରୁଛନ୍ତି? ଆପଣ ଏବେ ପଢାପଢି କରିଛନ୍ତି? ନା ନା
ମୁଁ ହାଉସୱାଇଫ।
ମୁଁ ଆଉସ୍ ୱାଇଫ ପଢାପଢି ହୁଁ ବାହା ଛୁଆ ମାନେ ସବୁ ହେଇଗଲେଣି ମୋର। ପଢୁଛନ୍ତି।
ହ୍ୟାଲୋ?
ହଁ ହ୍ୟାଲୋ ଶୁଭୁନି କି? ହଁ ହ୍ୟାଲୋ? ମତେ ଶୁଭୁଛି, ମତେ ଶୁଭୁଛି।
ଏ କଣ ପଢାପଢି କରୁଛନ୍ତି?
ନାଇଁ ନାଇଁ ପଢାପଢି ନାଇଁ, ହାଉସ ୱାଇଫ୍ ମୁଁ। ମୁଁ ହାଉସ ୱାଇଫ।
ହ୍ୟାଲୋ। ହ୍ୟାଲୋ।
ହଁ ଶୁଭିଲା ଶୁଭିଲା କି ହୁଁ। ହଁ। ନା ମୁଁ ପଢାପଢି କରିସାରିଲିଣି ବାହା ହେଇକି ଛୁଆ ହେଲାଣି ମୋର।
ଆଜ୍ଞା ହଁ।
ହେଲା ହଁ ଆଉ କଣ ତମେ କଣ କର?
ଏ ଆପଣଙ୍କର କଣ ଟ୍ୟାସ୍ କମ୍ପ୍ଲିଟ୍ ହେଇଯାଇଛି।
କମ୍ପ୍ଲିଟ୍ ନାହି।
ଆଚ୍ଛା ଆପଣ କେତେଦିନ ହେବ ଜଏନ୍ ହେଲେଣି ଏଠି?
କଣ କହିଲେ?
ଆପଣ କେତେ ଦିନ ହବ ଏଠି ଜଏନ୍ ହେଲାଣି? ଆପ୍ ରେ
ମୁଁ ଏବେ ହବ ତିନି ଚାରି ଦିନ ହବ ଜଏନ ହେଇକି ୲
ଆଜ୍ଞା ତାହେଲେ ଆପଣଙ୍କୁ କେତେ ଜଣ କଲ୍ କରିୁଛନ୍ତି କି ଆପଣ କେତେ ଜଣଙ୍କୁ
ମୁଁ କଲ କରିଛି ହଁ ହଁ ମୁଁ କଲ କରିଛି ତିନି ଚାରି ଜଣଙ୍କୁ। ଆଉ ମତେ ବି କଲ୍ କରିଛନ୍ତି ତିନି ଚାରି ଜଣ ହେବେ।
ତାହେଲେ ଆପଣଙ୍କର ଗୋଟେ ଟାକ୍ସ ବୋଧେ କମ୍ପିଲିଟ ହେଇଯିବନି କି କଣ!
ହେଇଯିବ ଆଉ ଗୋଟେ କଲ କଲେ ହେଇଯିବ ଏବେ ହଁ।
ହଁ ଏଥିରେ ମୁଁ ଜାଣିଥିଲି କି ଯେ ଶହେ ଟଙ୍କା ଆପଣ ଆପଣ ଯଦି ମତେ କଲ୍ କରିବେ ତ ଆପଣଙ୍କୁ ଶହେ ଟଙ୍କା ମିଳିବ ଆଉ ମତେ ଅଶୀ ଟଙ୍କା ମିଳିବ ମି କିଛି ଜାଣିଥିଲୁ।
ହଁ ହଁ।
ତ ଆପଣଙ୍କ ଆପଣଙ୍କ ଏ ଯାଏ କିଛି ପେମେଣ୍ଟ ଆସିଲାଣି ନା ଆସିନି?
ମୋର ମୁଁ ଏଇ ଜିନିଷ ଟା ଚେକ୍ କରୁନି ଆମର ଝିଅ ଚେକ୍ କରୁଛି ହେଲା।
ଆଜ୍ଞା।
ମୁଁ ପଚାରିନି ପଚାରିକି କହିଦେବି ଆଉ
ହଁ ନାଇଁ ଆଟଲିସ ଦଶ ମିନିଟ କଥା ହେବାକୁ ପଡୁଛି। କହୁଥିଲେ ସେ ଦିଦି।
ହଁ ହଁ ଆଉ। ଆଉ କଣ କରୁଛ ଖାଇବା ସରିଲାଣି ହଁ ହଁ। ଖାଇସାରିଲଣି କଣ କରୁଥିଲ ଆଜି ରୋଷେଇ?
ନାଇଁ ଚିକେନ ଥିଲା କାଲି ରାତିର ଲଗେଇକି ଖାଇଲି।
ଓହୋ ଆଉ ଯୋଉ ତମର ରଜ କେମିତି ସେଲିବ୍ରେଟ କଲ ଏ ବର୍ଷ?
ହଁ ରଜ ଭଲ ଥିଲା ଆମର ଚାରି ଦିନ ସେଲିବ୍ରେଟ ହେଇକି ହେଇଚି।
କଣ ପୋଗ୍ରାମ ଫୋଗ୍ରାମ?
ହଁ ପୋଗ୍ରାମରେ କିଛି ଡାନ୍ସ, ସଙ୍ଗ କମ୍ପିଡିସନ୍ ଥିଲା।
ସେଠି ସେଇଠି ସେପଟେ ତ ଭଲ ହୁଏ ରଜ ଆଉ।
ହଁ ବହୁତ ଭଲ ରଜ ରଜ ଆମର ଏଠି ବହୁତ ଭଲ।
ଉତ୍ତର ଓଡିଶାର ତ ମେନ ଆଉ ରଜ ନାଇ
ହୁଁ।
ହୁଁ ହୁଁ ଆ କଣ ପିଠାପଣା ସବୁ କଣ ହେଇଥିଲା?
ପୋଡ ପିଠା ହେଇଥିଲା ଚକୁଳି ପିଠା ହେଇଥିଲା ଆଉ ଏମିତି ସବୁ ଆଉ।
ଓହୋ ପୋଡପିଠା ସବୁ ତମେ କର ନା ଘରେ କରିଦିଅନ୍ତି?
ନାଇଁ ମାମା ମାମା କରନ୍ତି।
ମାମା କରନ୍ତି ତମେ ଖାଅ ଖାଲି।
ହଁ ମୁଁ ମତେ ଆସିନି ମୁଁ ମୁଁ ଏବେ ଛୋଟ ପିଲା ମୁଁ ଏବେ ପାଠ ପଢୁଛି ନା
ଅ ହଁ ହଁ। ଆସିନି ନାଇଁ ନାଇଁ ଛୋଟ ଛୁଆ ମାନେ ତ ଆଜିକାଲି ବହୁତ କାମ କରୁଛନ୍ତି। ଛୋଟ ଛୁଆ ମାନେ ପାଠ ପଢିବା ସହିତ ବହୁତ ଜିନିଷ କରୁଛନ୍ତି।
ହଁ ମୁଁ ଘରେ ରହିଲି ନା ମୁଁ ହଷ୍ଟେଲରେ ରହୁଛି। ତ ମତେ ଶିଖିବାକୁ ମତେ ଶିଖିବାକୁ ବି କେବେ ଚାନ୍ସ ମିଳିନି।
ଚାନ୍ସ ମିଳୁନି ହଁଁ ହଁ ରୋଷେଇ ତମର ତ ମେସରେ ରୋଷେଇ ହଉଥିବ ଆଉ ନାଇଁ।
ହଁ ମେସ ରେ ରୋଷେଇ ଥିଲୁ ଯେ ଆମେ ଆମର ପାଠ ପଢୁ ସେମାନେ ରୋଷେଇ କରିକି ଆମ ଖାଇବାକୁ ଦିଅନ୍ତି।
ଦେଇଦେବେ ହଁ କଣ ସବୁ ରୋଷେଇ ହୁଏ ସେଠି ମେସ ରେ?
ରୋଷେଇ ଆମର ଲାଟ ଆଁ ବ୍ରେକଫାଷ୍ଟ ରେ ଯୋଉ ଇଟଲି ଅ ଇଡଲି, ବରା, ଆଉ ସାମ୍ବର ଆଁ ଉପମା ଆଉ ସେମିତି ଲଞ୍ଚ ରେ ଭାତ ଡାଲି ତା ସହି ଯାହା ସାଇଟ ଆଇଟମ ମିଳେ ଆଉ ପୁଣି ରାତିରେ ବି ସେମ ସେଇ ଖାଇବା ରୁଟି ଭାତ
ଓ ହଁ। ଅ ହ। ହଉ ତ ରଜରେ ବୁଲିବାକୁ କୁଆଡେ ଯାଇଥିଲ?
ନାଇଁ ଆଛାରେ ମୁଁ ବୁଲୁଥିଲି କୁଆଡ଼େ ଜାଇନୁ ବୁଲିବାକୁ।
ଯାଇନ ଗାଁ ରେ ହେଇନି ଗାଁ ରେ ଦୋଳି ପୋଳି ହେଇ ଥିବ ଖେଳିଥିବ ଆଉ ଆଉ ଏଇ ଏପଟେ ଆସୁନ ବୁଲିବା ବୁଲିବା ପାଇଁ ଆସୁନ ଏଇପଟେ ଥରେ।
ହଁ ହଁ ଯାଆନ୍ତି।
ଫ୍ୟାମିଲି ସହ ପ୍ୟାମିଲି ସହିତ ମିଶି ବୁଲି ଆସ କୋରାପୁଟ ଏରିଆ ଟା ବହୁତ ମନ ମନ୍ଦିର ଅଛି ବହୁତୁ ବି ଦର୍ଶନୀୟ ସ୍ଥାନ ଅଛି ଆମର। ଏଠି ଦେଓମାଳିୀ ପର୍ବତଟା ଭଲ ଲାଗେ ଦେଖିବା ପାଇଁ।
ହଁ ହଁ ଯାଇଥିଲୁ। ହଁ ହଁ ମୁଁ ଯାଇକି ରୁହେ ବି ସେଠି।
ଓ
ଗୋଟେ ଦି ଦିନ ରହି ଚି ରହିକି ବୁଲିକି ବି ଆସିଛି ଭଲ ମାନେ ବହୁତ ଥଣ୍ଡା ଜା ବହୁତ ଭଲ ପ୍ଲେସ୍ ଦେଖିବ ଦେଖିବ।
ଭଲ ଲାଗେ ନା ଏଠା ଏଠି ଲୋକ ବି ବହୁତ ଭଲ ହୁଁ ଲୋକ ବି ଏଠିକାର ବହୁତ ଭଲ ନିରିହ ଲୋକ ମାନେ।
ହଁ ଏବେ ବର୍ଷା କେମିତି କଣ ହଉଛି କେଜାଣି ସେଠି?
ବର୍ଷା ଏଠି ବହୁତ ହବ ଷ୍ଟାର୍ଟ ହେଇନି ହବ ଆଉ।
ହଁ ବହୁତୁ ବର୍ଷା ହେଲେ ବହୁତୁ ବର୍ଷା ଶୀତ ହେଲେ ବହୁତୁ ଶୀତ ଖରା ହେଲେ ବହୁତୁ ଖରା।
ନା ନାଁ ଖରା ବହୁତ ହୁଏନି ମାଲକାନଗିରିରେ ହବ କୋରାପୁଟ ଡିଷ୍ଟ୍ରିକ୍ଟରେ ଖରା ହବନି ତମକୁ ଏଇଠି ଖରା ଜଣା ପଡିବନି।
ଯାହା ହଉ ସେତିକି ମାନେ ରହିବା ଆଉ ଇଣ୍ଡଷ୍ଟି ଏରିଆ ଠାରୁ ଓ ମାନେ ଭଲ ସେଠି ରହିବାଟା ବହୁତ ଭଲ।
କିଛି ଡେଭଲପମେଣ୍ଟ ହେଇନି ଏଠି ବହୁତ ଭଲ ଭଲ ଜିନିଷ ସେଇଟା। ଆମେ ଟିକେ ଶାନ୍ତିରେ ନିଶ୍ଵାସ ନେଉଛୁ।
ତ ଲୋକମାନେ ଲୋକମାନେ ତ ବହୁତ ହେଲ୍ଦି ରହିବେ ତାଙ୍କର କିଛି ରୋଗ ବି ରହିବନି। ଆଉ ଅନ୍ନେସେସରି ମେଡିସିନରେ ବି ପଇସା ଖର୍ଚ୍ଚ ହବନି।
ହବ ନାଇଁ ଏଠି ମେନ୍ ହେଲା ଗୋଟେ ଜିନିଷ ଏଇଠି ଲୋକ ଯୋଉ ଅଲକହଲ ନିଅନ୍ତି ସେ ସେଥିପାଇଁ ତାଙ୍କର ଦେହ ଖରାପ ହବ ସିନା ନ ତ ଏନଭରମେଣ୍ଟ କି ନେଚର ଯୋଗୁ କୌଣସି ଖରାପ ହବନି।
ସେଟା ନିଜର ମାନେ ନିଃଶାଦ୍ରବ୍ୟ ଯାହାବି ଖାଉଛନ୍ତି ସେଟା ନିଜର ଚୋଏସ୍ ତମେ ନିଜେ ଯେମିତି ହେଲ୍ଡି ଲାଇଫ ମେଣ୍ଟେନ କରିବ
ହବ କିନ୍ତୁ ସେପଟେ ତମେ ହେଲ୍ଡୀ ଲାଇଫ ମେଣ୍ଟେନ କଲେ ବି ହବନି।
ହିଲ୍ଡି ଲାଇଫ ମେଣ୍ଟେନ କଲେ ବି ହବନି କାହିଁକି ନା ତମେ ଯାହାବି ଖାଉଛ ସବୁ ସେଟା ଅନହେଲ୍ଡି ଆଉ ତମର ସେପଟା ସବୁ ମାନେ ପରିବା ବି ନିଜେ ଚାଷ କରିକି ଖାଇଲେ ବି ସେ ଆହୁରି ବହୁତ ଭଲ। ମାର୍କେଟ ରୁଟି କିଣିକି ଖାଇଲେ ବି ଭଲ ପରିବା ଖାଉଥିବ ଆମର ତ ଏଠି ମା ବି ମାନେ ସବୁଆଡ଼େ ବିଷ ହେଇଗଲାଣି ବହୁତ୍ ଇଣ୍ଡଷ୍ଟିଆଲ ଏରିଆ
ଇଣ୍ଡଷ୍ଟ୍ରି ଜିନିଷ ପଢି ପଢ଼ି ହଁ ସେମିତି ତ ହଉଛି ସେଠି ଆଉ। ସେଇଥିପାଇଁ ସେ ଯାଇ ଏରିଆ ରେ ସବୁ ହସପିଟାଲ।
ହଁ।
ପାଣି ବି ପଲ୍ୟୁସନ ହଁ। ବାଲି ମାନେ ନେଇକି ନା ଘର ମାନେ ସବୁ କରାହେଲା ବେଳକୁ ନଦୀ ନାଳ ସବୁ ମାନେ ପଲ୍ୟୁସନ ହେଇଯାଉଛି ନା। କିଛି ଭଲ ରହୁନି।
ତାପରେ ଛୋଟ ପିଲା ବଢିବା ପାଇଁ ବି ଭଲ ପରିବେଶ ସେପଟେ।
ହଁ, ଏଇଠି ପ୍ରିଭିୟସ୍ ପଢିବା ପାଇଁ ଭଲ ଖାଲି ଓନଲି ପାଠ ଟା ଟିକେ ପ୍ରୋବ୍ଲେମ କଣ କି
ସେଥେରେ ସେଇ ମାନେ କିଏ ନାହାନ୍ତ ଟିଚର ମାନେ ସବୁତ ଆଜ୍ଞା ଲୋ-ଲୋ-ଲୋକାଲ ଟିଚର ମାନେ ଲୋକାଲ ଟିଚର ମାନେ ହଁ ସେଇ ପ୍ରାଇଭେଟ ସ୍କୁଲ ବାଲା ବୋହୁତ ଭାରିଚି। ଘରଟି ପାଖାପାଖି ଏଠି ଟିକେ ଏଠି ଟିକେ ମାନେ କମ ମିଳେ। କେମିତି ପଢ଼େଇବେ ସେଇ ହିସାବରେ ପାଠ ପଢୁଛନ୍ତି।
ନହହେଲେ ଓଭର ଅଲ୍ ଭଲ ଦେଖିବ ବାକି
ହଁ ପ୍ୟାରେଣ୍ଟସ ହେଇକି ପିଲାଙ୍କୁ ବେସି ଜଗିବାର ଅଛି ଦେନ ଆଉ ଆଉ ସ ସେମାନେ ବଡ ହେଲେ ତ ଅଲଗା ଡିଷ୍ଟିକକୁ ବି ଯାଇକି ପଢିବେ ସେମାନେ। କଟକ ହେଲା କି ଭୁବନେଶ୍ଵର ଯୋଉଠି ବି ଯାଇକି ପଢିବେ ଏବେ ଛୋଟ ପିଲା ମାନେ ନା ସେ ଯୋଉ ଆଇନ ଗଛ ଲତା ହେଲଦି ଲାଇଫ ଷ୍ଟାଇଲଟା ତାଙ୍କରବି ବୋହୁତ ଦରକାର ଚେଞ୍ଚ ପଚାଶ ଟଙ୍କା ହଁ ସେଇଟା ହେଇଯାଅ ଜ ଦି ମାନେ ହେଲଦି ଯଦି ନଥିବେ, ତ ବ୍ରେନ୍ ବି ଫଙ୍କସ୍ ପରିବାର୍ ନାଁହି ଯେ ଭଲ ମାନେ ବୋହୁତ ଭଲ ଏରିଆରେ ଛୁଆଙ୍କ ପାଇଁ ବି ବଢିଆ। ଯୋଉ ବହୁତ ଭଲ ଏରିଆ, ପାଠ ପଢା ଟାକୁ ଟିକେ ଜଗିବାର ଅଛିି ବାପା ମା ଙ୍କୁ।
ଆଉ ସୁସ୍ଥ ନଥିଲେ ପଢିବ କୁଆଡୁ।
ଠିକ୍ ନଥିବ ପାଠ କୁଆଡୁ ଆସିବ। ସ୍ଵାସ୍ଥ୍ୟ ଠିକ୍ ଥିଲେ ସବୁ ଜିନିଷ ଠିକ୍।
ହଁ, ଏମିତିରେ ବି ଏକ୍ଜାମ ଟାଇମରେ କି ପଢିଲା ଟାଇମରେ ଯଦି ଦେହ ଖରାପ ହୁଏ। ପିଲା ଟା ରେଜଲ୍ଟ ବି ଖରାପ ହଉଚି ପିଲାଙ୍କର ଯେହେତୁ ଦେହ ଖରାପ
ଖରାପ ହେଇ ପଡୁଚି ହଁ ପାଠ ଉପରେ ବହୁତ୍ ଖରାପ ପଡେ ସେଟା।
ହଁ। ତାପରେ ସେଇଭଳିଆ ଏରିଆ ରେ ବି ମାନେ ବୁଲାବୁଲି କରିବାକୁ ଭଲ ଲାଗେ ପାଠ ବସି ପଢିବା ପାଇଁ ଭଲ ଲାଗିବ।
ଉଁ
ଭଲ ଲାଗେ ବହୁତ୍ ଭଲ୍‌ ବୁଲାବୁଲି କରିବା ପାଇଁ ବହୁତ ବଢିଆ ବଢିଆ ସବୁ ପ୍ଲେସ ଅଛି, ଦେଖିଛି ସେଇଠି। ଦେଓମାଳି ପର୍ବତକୁ ଛାଡିଦେଲେ ବି ଛୋଟ ଛୋଟ ଜାଗା ବି ବହୁତ ସୁନ୍ଦର ସେଇଟି।
ହଁ, ତମେ ତ ଆସିଚ ଏଠି ଜାଣିଚ ଦେଖିଚ ଆଉ କଣ।
ହଁ, ନାଇଁ ବହୁତ ଭଲ ଜାଗାରେ ଆପଣ ରହିଚନ୍ତି ବହୁତ ଭଲ ଲାଇଲ ଷ୍ଟାଇଲ ମେଣ୍ଟନ୍ କରନ୍ତୁ।
ହୁଁ, ସେଟା ସେଇଥି ପାଇଁ ରହିଛୁ ଏଠି ଆଉ ଲାଇଭ ଟା ବି ମେଣ୍ଟେନ କରା ହଉଛି।
ଥାକୁ ନେଇକି ମେଣ୍ଟେନ କରିବାକୁ ପଡୁଚି। ଆଁ ପଢୁଛ ତାହେଲେ ନାଇଁ ତମେ।
ହଁ ମୁଁ
ପଢୁଚି ରଜ ମାନେ ଛୁଟି ରେ ଆସିଚି ନା ମୁଁ ସି ଟି କରୁଚି ସେଇଠି। ସେ କୋରାପୁଟର ମୁଁ ସି ଟି କୋରାପୁଟରେ ହିଁ ମୁଁ ରହୁଚି ସି ଟି କରୁଚି ସେଠି।
ଓ ହୋ ତାହେଲେ ଆଉ କୋରାପୁଟ ବିଷୟରେ ତ ବହୁତ କିଛି ଜାଣିଥିବ।
ମୁଁ କଟକ ମୁଁ କଟକ ପିଲା ମୁଁ କିନ୍ତୁ ଭୁ ସେଠି କୋରାପୁଟରେ ମୁଁ କହୁଛି ସେଠି ମତେ ସେ ଏରିଆ ଆଉ ନେଚର ବହୁତ ଭଲ ଲାଗେ।
କରୁଛ ଏଠି।
କୋରାପୁଟର ଜୟପୁର ଅ ଜୟପୁର।
ଆରେ ଜୟପୁରରେ ତ ଆମେ ବି ରହୁଛୁ।
ହଁ ଜୟପୁର।
ହୁଁ।
ଜୟପୁର ସେଥିରେ ହିଁ।
କରୁଛ ନାଇ ଯେହେତୁ ତାହେଲେ ତ ଭଲ ଲାଗୁଥିବ ଏଠି ଆଉ।
ହଁ ମାନେ ଏଠିକାର ପରିବେଶ ଠାରୁ ସେଠିକାର ପରିବେଶ ବହୁତ ଭଲ।
ବହୁତ ଭଲ ହଁ ଖାଲି ବର୍ଷା ଦିନ ଟିକେ ଖ ଭଲ ଲାଗିବନି।
ହୁଁ ହଁ ବର୍ଷା ଦିନରେ ଟିକେ ବହୁତ ବର୍ଷା ବହୁତ ବର୍ଷା। କ୍ଲାସ କରିବା ପାଇଁ କି ଯାହାବି ବୋ ବାହାରକୁ ଯିବା ପାଇଁ କି। ବହୁତ୍।
ଯିବନି ଖ
ଲୁଗା ବି ଶୁଖିବନି ତାପରେ ହଷ୍ଟେଲ ଲାଇଫ ମାନେ। ଘର ଲାଇଫ୍ ଠାରୁ ତ ବହୁତ ମାନେ ଅଲଗା ହିଁ ହବ।
ଅଲଗା ହୁଁ ହୁଁ ହୁଁ।
ସମସ୍ତେ ଏତେ ସାରା ଲୁଗା ସୁଖେଇଲା ବେଳକୁ ଟାଇମ ବି ହବନି। ଜାଗା ବି ନଥିବ ଡ୍ରେସ୍ ଶୁଖେଇବା ପାଇଁ ଭଲ ସେ ଶୁଖୁ ବି ନଥିବ।
ହଁ। ମାନେ କଟକଠୁ ତମର ସେଇଠି ଟେମ୍ପରେଚର ବହୁତ ସେଠିର ଏନଭାରମେଣ୍ଟ ବହୁତ ଅଲଗା।
ଫୋର୍ଟି ସିକ୍ସ ଡିଗ୍ରୀ ମାନେ ଛୟାଳିଶ ଡିଗ୍ରୀ ରହୁଛି ଟେମ୍ପରେଚର।
ଆମର ଏଇଠି ହାର୍ଡଲି ହେଲେ ବତିଶ ତେତିଶ ଡିଗ୍ରୀ।